ହଲୋ
ହ୍ୟାଲୋ,
ଗୁଡ଼୍ ଇଭିନିଂ।
ଭେରି ଗୁଡ୍ ଇଭିନିଂ। ଆଉ କଣ କରୁଛନ୍ତି?
ଏଇଡେ ସନ୍ଧ୍ୟା ଫନ୍ଧ୍ୟା ଦେଇକି ବସିଛି ଆଉ।
ଆଉ ଚା ଫାହା ପିଇଲେଣି?
ଚା ପିଇବା ଅଭ୍ୟାସ ନାହିଁ ସନ୍ଧ୍ୟାରେ।
ହୁଁ ଭଲ ଅଭ୍ୟାସ, ଚାହା ପିଲଲେ ଗ୍ୟାସ୍ ହେଇଯିବ ନା।
ହଁ ଗୋଟେ ଟାଇମ୍ ପିଆ ହଉଛି। କି କାରଣ ମୁଣ୍ଡ ବିିନ୍ଧା ତ କମ୍ପଲସରୀ ସମସ୍ତଙ୍କର ହେଲାଣି।
ହଁ ଗୋଟେ ଟାଇମ ପିଇଲେ ଚଳିବ ମାଇଣ୍ଡ ଫ୍ରେଶ ହବ। ହଁ ଆଉ ଡିନର୍ ପ୍ଲାନିଂ କଣ ଅଛି?
ଦିନର ପ୍ଲାନିଂ ରୋଟି ଭଜା।
ରୁଟି ଭଜା! ଛୁଆମାନେ କଣ କରୁଛନ୍ତି?
ଛୁଆମାନେ ଗୋଟେ ପଢ଼ିବାକୁ ଯାଇଛି। ଆ ତା ପିସି ଘରକୁ, ଆଉ ଗୋଟେ ପଢୁଛି।
ଓହୋ ପିସିଘରଟା ପାଖରେ ବୋଧେ।
ହଁ ହଁ ପାଖରେ, ପାଖରେ ସେତିକି ତାକୁ ଡରେ ନା ସେଥିପାଇଁ।
ଓହଁ ହଁ ଡରିଲେ ତ ଛୁଆ ପାଖ ପଡିବେ ନା ନା ପାଖରେ କଣ ଛୁଆ ପଡନ୍ତି?
ହଁ ତାପରେ ଦୁଇ ଜଣ ଦୁଇ ଜଣ ହେଇଗଲେଙ୍କୁ ସେ ଟିକେ ମାନେ ଟାଇମ୍ ପାସ୍ ବେଶୀ ହେଉଛି ପଢ଼ା ଟିକେ କମ୍।
ଗପ ବେଶୀ ହଉଥିବ ଆଉ। ହୁଁ, ଆଉ ପୁଅ କେତେ କ୍ଲାସ ପଢୁଛି?
ପୁଅର ଫୋର୍ଥ କ୍ଲାସ୍।
ଓହୋ ଆଉ କୁହନ୍ତୁ?
ଆଉ କଣ କୁହ ତମର କଣ ହେବ?
ଆମର ଆଜି, ପୁରା ଏକାଦଶୀ, ଆଉ ଆମ ଶଶୁରଙ୍କର ଡାଇବେଟିସ ଅଛି ତ ଏଥିପାଇଁ ସେ ମାଣ୍ଡିଆ ପିଠା ଖାଉଛନ୍ତି ରେଗୁଲାର ସବୁଦିନ।
ଆଉ ପୁଅ?
ଆ ପୁଅ ବି ସେଇଟା ହିଁ ଖାଇବ କହିଲା।
ସେଇଟା ଖାଇବେ ଆଉ।
ହଁ ସେଇ ଆଳୁ ପରିବା ଫରିବା ପଡ଼ିକି ହଉଚିତ ପିଠାଟା ଟେଷ୍ଟି ଲାଗୁଚି ଟିକେ ଆଉ।
ଟେଷ୍ଟ ଲାଗୁଛି ଆଉ ତେଲ ତେଲ ଟିକେ ଦିଆ ହେଇଯାଉଛି ଆ ଆଚୁଆଲି ସେଇଟା ଜଣାପଡୁନି ମାଣ୍ଡିଆ କି ବାଜରା କଣ କିଛି ଜଣାପଡୁନି।
ପରିକା ଜଣା ପଡୁନି ସେଥିପାଇଁ ଖାଇଦଉଛି ସିଏ ବି ଆଉ। ହଉ।
ଆଉ କଣ କୁହ?
ଆଉ କଣ କରୁଛନ୍ତି ଏବେ?
ଏବେ ଟିକେ ବୁଲି ବୁଲି କଥା ହଉଛି।
ଓହୋ ଆ ଦୋକାନ ଫୋକାନ ଯାଇନାହାନ୍ତି କି ଆଜି?
ନାଇଁ ଦୋକାନ ଯାଇନି ମୋ ଗାଡ଼ି ଟିକେ ପ୍ରୋବ୍ଲେମ୍ ଅଛି ତ।
ଓହୋ ଗାଡି ପ୍ରୋବ୍ଲେମ ଅଛି ସେଇଥିପାଇଁ ଯାଇନାହାନ୍ତି?
ନହେଲେ ମୁଁ ସନ୍ଧ୍ୟାରେ ଯାଏ ନି।
ଆଉ ପୁଅ ପାଠ ପଢିଲାଣି?
ହଁ ପଢୁଛି।
ତମେ ପଢଉଛ ପୁଅକୁ?
ମୁଁ ବସୁଛି ସେଠି ତା ବାପା ପଢଉଛନ୍ତି ଆଉ।
ହଁ ପଢୁଥିବେ ଆଉ ଦି ଜଣ ମିଶିକି ପଢାଅ?
ଆଉ ଏକାଦଶୀରେ ଆଜି କଣ ଖାଇଛ?
ଆଜି ମୁଁ ଦହି ସରବତ ପିଇଥିଲି ଆଉ ଆମ୍ବ ଖାଇଥିଲି।
ଆଉ ଆପେଲ ଏଇସବୁ ଖାଇଥିଲି ଆଜ ତ କିଛି ଖାଆନ୍ତିନି।
ପିଜୁଳି ଖାଇନାହାଁନ୍ତି?
ହଁ ପିଜୁଳି ଖାଇଥିଲି ଆପଣ କେମିତି ଜାଣିଲେ ମୁଁ ପିଜୁଳି ଖାଇଥିଲି?
ନାଇଁ ପିଜୁଳି ଖାଆନ୍ତି ନା ସେଥି
ନାଇଁ ନାଇଁ ଏବେ ପିଜୁଳି ବେଶୀ ହଉଛି ତ ସେଇଥିପାଇଁ।
ହଁ ହଁ ସେଥିପାଇଁ ତ ସିଜିନ୍ ଟା ନା ଆମ ଘରକୁ ଆସୁଛି ସିଏବେ।
ପିଜୁଳି ଆସୁଛି ଆପଣଙ୍କ ଘରକୁ?
ହଁ।
ହଁ। ଆଉ ଆମ୍ବ ଆସୁନି ଆପଣ ଘରକୁ?
ଆମ୍ବ। ଆମ୍ବ ଏବେ ସରି ଗଲାଣି ହେଲେ ଆ ଗଛରେ ଜେତିକି ହେଇଥିଲା ହେଟା ଖିଆ ଚାଲିଛି। ଆଉ ତ କିଣା ହେଇକି ଆସିନି ଆଉ। ମଝିରେ ମଝିରେ ଆସିଥିଲା କିନ୍ତୁ ଏବେ ଆଉ ଆସୁନି।
ହଁ ମ ଗଛ ତ ଅଛି ଆଉ। ଗଛ ଅଛି ଆଉ କାହିଁକି କିଣିବେ ବାହାରୁ।
ନାଇଁ ଏବେ ବର୍ଷା ଆସିଲାଣି ନା ସେଥିପାଇଁ କି ଆଉ ନା
ହଁ ଆପଣଙ୍କ ସିଆଡେ ତାହେଲେ ପ୍ରବଳ ଆମ୍ବ ନାଇଁ? ଆମ୍ବ ଟା ଏବେ ସବୁଆଡେ ହଉଛି ବେଶୀ
ଆମ୍ବଟା ସବୁଆଡେ ହଉଛି ତାପରେ ଆମ୍ବ ସବୁ ଟାଇମରେ ଖାଇବା ଟାଇମ ରେ ଟିକେ ଆମ୍ବ ଟା ନହେଲେ ଟେଷ୍ଟି ଲାଗୁନି ଖାଇବାଟା ମଜା ଆସୁନି।
ଖାଇବାଟା ମଜା ଆସୁନି ସବୁଥିରେ ଆମ୍ବ ଦରକାର ହଉଛି।
ଆମ୍ବ ଦରକାର ସିଜିନଟା ନା।
ହଁ। ହଁ ଏଇ ମାସ ତ ଖାଇବେ ଆଉ ତାପରେ ବର୍ଷା ହେଲେ ଆଉ ପୋକ ହେଇଯିବ।
ପୋକ ହେଇଯିବ ଆଉ ଏବେ କଣ ନାସ୍ତା ଫାସ୍ତା କଲେଣି ନା ନାଇଁ?
ନାସ୍ତା କଲେ ଇଚ୍ଛା ହଉନି ରାତିକୁ କିଛି ଖାଇବା ପାଇଁ। ଶ୍ଵଶୂରଙ୍କୁ ଦେଇକି
ହୁଁ ଶଶୁର ମୁଢ଼ି ମିକ୍ସଚର ଖାଉଛନ୍ତି ନା ପକୁଡି ଛାଣିଛନ୍ତି?
ନାଇଁ ନାଇଁ ମୁଢି ମିକ୍ସଚର। ମୁଢ଼ି ସହିତ ମିକ୍ସଚର ବୋଲି ପୁରା ମାନେ କଣ ସେଟା ତା ସହିତ ଯୋଡ଼ା ଆଉ
କମ୍ବିନେସନ ଟା ମୁଢ଼ି ମି
ହଁ ମୁଢି ପକୁଡ଼ି ସେଇଟା କୁହାଯାଏ ସେଥିପାଇଁ କି କନଫ୍ୟୁଜ ରେ ବାଡ଼େଇ ଦେଲେ ଆଉ।
ହଁ ଆଉ ଆପଣ ଭେ ଭେଜ ଖାଆନ୍ତି ନା ନନଭେଜ ଖାଇବାକୁ ଭଲ ପାଆନ୍ତି ବେଶୀ?
ନାଇଁ ମୋର ଭେଜ୍।
ଭେଜିଟେରିୟାନ୍ ଆପଣ।
ହଁ।
ଭେଜ ଆଜ୍ଞା।
ସେମ୍ ହେଇଗଲା କି?
ଆମେ ପୁରା ପିଓର ଭେଜିଟେରିୟାନ। ଆମେ ଯୋଉ ଅନୁକୁଳ ଅନୁଗୂଳ ଚନ୍ଦ୍ର ଠାକୁର ନା ଆମେ ଦୀକ୍ଷା ନେଇଛୁ ତ। ଗାଁ ରେ କିଅଣ ହଁ ଆପଣ କେତେ ବର୍ଷ ହେଲାଣି ନେଲେଣି?
ଅ ହେଇଗଲାଣି ପାଞ୍ଚ ବର୍ଷ ଖଣ୍ଡେ ହେବ।
ଓହୋ ଆଉ ଶାଶଙ୍ଗ
ପାଞ୍ଚ ପ୍ଲସ୍ ହବ ହଁ ପା ପାଞ୍ଚ ବର୍ଷ ପ୍ଲସ୍ ହବ।
ସତ୍ସଙ୍ଗ ପ୍ରତ୍ସଙ୍ଗ ହଉଛି ଆପଣଙ୍କ ଆଡେ?
ହଁ ଏଇଠି ଆମର ପାଖରେ ଅଛି ମନ୍ଦିର।
ମନ୍ଦିର ଅଛି ଆଉ ଦେଓଘର କେବେ ଯାଇଛନ୍ତି?
ଯାଇଛି ଗୋଟେ ଥର ଯାଇଛି ଆଉ ତ ଅ ସୁୁଯୋଗ ମିଳିନି ଆଉ ଯେତେ ଥର ବାହାରୁଛି କିଛି ନା କିଛି ପ୍ରୋବ୍ଲେମ୍ ବାହାରି ପଡ଼ୁଛି।
ହଁ ଦେଓଗର ଆମେ ବି ଯାଇଥିଲୁ ଏବେ ଯୋଉ ଡିସେମ୍ବର ମାସରେ ଯାଇଥିଲୁ ବୁଲିକି ଆସିଲୁ।
ବର୍ଷକୁ ଥରେ ଗଲେ ଭଲ। କାରଣ ସେ ଜାଗାକୁ ଗଲେ ଟିକିଏ ହଁ ମାଇଣ୍ଡ ଫ୍ରେଶ ହେଇଯାଏ।
ହୁଁ ଭଲ ଜାଗା ଟା ସେଇଟା। ଦେଓଗଡ ଟା ଭଲ ଜାଗା ଟା, ଆଉ କେତେ ଦିନ ରହିଥିଲେ ଯାଇଥିଲେ?
ରହିଥିଲୁ ଯିବା ଗୋଟେ ଦିନ ଆସିବା ଗୋଟେ ଦିନ ମ ଆଜିରେ ଦୁଇ ଦିନ ନା ଅଢ଼େଇ ଦିନ ଏମିତି ଆଉ।
ଉଁ ହୁଁ ରହିଥିଲେ। ଆମେ ବି ସେଇ ଦି ତିନି ଦିନି ପାଇଁ ଯାଇଥିଲୁ ଆଉ ବୁଲିିବାଲିକି ଆସିଥିଲୁ। ପାଖେରେ ସବୁ ଭଲ ଭଲ ଜାଗା ଅଛି ସେଇଠି ବୁଲିବାକୁ। ଗଲେ ଯିବେ ବୁଲିଆକୁ।
ଠିକ ଅଛି ଯିବା ଆଉ।
ହୁଁ ଯାଇଥିଲେ ଯାଇ ନାହାନ୍ତି କୁଆଡେ ବୁଲିଆକୁ।
ହଁ ଯାଇଥିଲୁ। ଯାଇଥିଲୁ ସେଠି ଗୋଟେ ପାର୍କ ର୍କ ଅଛି ସେ ପାର୍କ ନାଁ କଣ ଅଛି ନନ୍ଦନ ପାର୍କ ଅଛି। ନନ୍ଦନ ପାର୍କ ଅଛି ବହୁତ ବଢ଼ିଆ। ବହୁତ ବଢ଼ିଆ ମୁଁ ରଖି ରଖିଥିଲି ସେ ଭିଡ଼ିଓ।
ଆଉ ଯାଇଥିଲେ ଏ ଯୋଉ ବାବା ଧାମ ଯାଇଥିଲେ?
ହଁ ସେଠିକି ତ ଆହୁରି ଭିଡ଼।
ହୁଁ ସେଠି ତ ବହୁତ ଭିଡ ଶ୍ରାବଣ ମାସରେ ସେଠି ବେଶୀ ଭିଡ ହୁଏ।
ବେଶୀ ଭିଡ଼ ସେଠିକାର ଲୋକମାନେ ସବୁ କହିଲେ।
ହଁ ସେଠି ବହୁତ ଭିଡ ଲାଇନ ଲ ବାକୁ ପଡେ ବହୁତ୍ -
ଲାଇନ ମାନେ ପୁରା ସକାଳ ନଅଟାରୁ ଆମେ ଲଗେଇଲୁ - ସେ ଗମ୍ଭୀର ଭିତୁରୁ ବାହାରିଲୁ ସାଢେ ଚାରିଟା, ଚାରିଟା ସାଢେ ଚାରିଟା ଆଉ।
ହଁ ଛୋଟ ପିଲାଙ୍କୁ ନେଇକି ଯିବି
ଛୋଟ ପିଲାଙ୍କ - ଓ ଓ ଆମେ ନୂଆ ନା ଏପଟୁ ଯାଇଚୁ ତାପରେ ଦେଖିଲା ବେଳକୁ କି କିଛି ବି ସାଙ୍ଗେରେ ଧରିନୁ ପାଣି ଫାଣି - ଆଉ ନେକ୍ସଟ ଟାଇମ୍ ଯେତେଏଳେ ଯିବା ପାଇଁ ହେବ ସାଙ୍ଗେରେ ଧରିବାକୁ ପଡ଼ିବ କାରଣ ଯେହେତୁ
ଜାଣିଗଲେ-
ଜାଣିଗଲେ ନେକ୍ସଟ ଟାଇମ ବ୍ୟବସ୍ଥା କରିବାକୁ ପଡିବ କିଛି ପର୍ସ ଫର୍ସ ର ଖିଆକୁ ପଡ଼ିବ-
ହଁ ନହେଲେ ଛୋଟ ଛୁଆଙ୍କୁ ନେଇକି ଗଲେ ଖାଇବା ପାଇଁ ହଇରାଣ ନା
ହଇରାଣ ତା ଭିତରେ ବି କିଛି ବି ନାହିଁ ମଝିରେ ମଝିରେ କିଛି ନାହିଁ ନା ପାଣି ଅଛି ନା କିଛି ଅଛି
ହଁ ହଁ ସେଇଟୁ ତ ତଳୁ ଉପୁରକୁ ଉଠିବ ଆଉ
ବହୁତ ବହୁତ ବହୁତ ଯାହାବି ହଉ ଠାକୁରଙ୍କ ଜାଗା ନା- ଠାକୁରଙ୍କ ଜାଗା ନା କିନ୍ତୁ ଭଲ ଲାଗିଲା। କଷ୍ଟ ତ କଥାରେ କହିଛି କଷ୍ଟ ନ ଦେଖିଲେ କ୍ରିଷ୍ଣ ଭଗବାନଙ୍କୁ ପାଖ
ସେଠି ସୁରକ୍ଷା କରିବାକୁ ନାହାନ୍ତି ଲୋକ
ନାହାନ୍ତି ସେଇଟା ଟିକେ ମାନେ ଏପଟ ସେପଟ ଆଉ ଆଉ ସବୁ ମନ୍ଦିରରେ ଫ୍ୟାସିଲିଟି ଅ କିଛି ବି କିନ୍ତୁ ସେଠି ବେଶି ଫ୍ୟାସିଲିଟି ନାହିଁ।
ହୁଁ କିନ୍ତୁ ଦେଓଘରରେ କିଛି ନାଇଁ ଭିଡ ନାହିଁ କିଛି ନାଇଁ। ବହୁତ ଲୋକ ହୁଅନ୍ତି କିନ୍ତୁ ଏତେ ଭିଡ ହୁଏନି। ଯାଇଥିବେ ତ ଜାଣିଚନ୍ତି ଆଉ।
ହ ଆମେ ଯାଇଥିଲୁ ଉତ୍ସବ ଟାଇମରେ ଯାଇଥିଲୁ।
ହଁ ଭିଡ଼ ହୁଏ ଉତ୍ସମ୍ ଟାଇମରେ ବି ଭିଡ଼ ହୁଏ। କିନ୍ତୁ ବାବାଧାମରେ ଏମିତି ଲାଇନ ଲଗେଇକି ସେମିତି ନାହିଁ।
ନାଇଁ ସେମିତି ନାଇଁ ସେଇଟା ମନ୍ଦିରଟା ଏଇଟା ଆଶ୍ରମଟା ନାଁ।
ହଁ ଏଠି ଏଠି ତାପରେ ଏଇ ଏରିଆଟା ବହୁତ ବଡ଼ ନାଁ।
ହଁ ଆଶ୍ରମ ତାପରେ ତ କୋଉଠୁ କୋଉଠୁ ପର୍ଯ୍ୟନ୍ତ ପୁରା ଲମ୍ବି ଚି ତାଙ୍କର ସବୁ ପାର୍ଟରେ ମାନେ ଥାଏ। ନାଁ ଅଲଗା ଅଲଗା ସବୁ ମାନେ ରହିବା ଗୋଟେ ଠେଇ ଖାଇବା ଗୋଟେ ଠେଇ। ତାପରେ ସବୁ ଜିନିଷ ତାଙ୍କର ଅଲଗା ନାଁ ଅଲଗା ଅଲଗା ନାଁ। ଠାକ୍
ହଁ
ତାଙ୍କ ଟାଇମ ଟେବୁଲ ସବୁ ସେମ୍ ହେଇଥାଏ। ଟାଇମ୍ ଟେବୁଲ୍ ତାଙ୍କର ସବୁ କରେକ୍ଟ ହଁ ହଁ। ଆନନ୍ଦବଜାର ଭଲ ଲାଗେ ଭଲ ଲାଗେ ଆଉ କଣ କହିବି ନାଁ ଠାକୁରଙ୍କୁ ଭଲ ଲା
ଏଇଠି ପ୍ରସାଦ ଆଉ ପ୍ରସାଦ ତ ସମସ୍ତଙ୍କ ଭଲ ପ୍ରସାଦ ତ ସମସ୍ତଙ୍କୁ ଭଲ ଲାଗିବ ଆଉ।
ହଁ ମୁଁ ତ ଆସିଲା ବେଳକୁ ବି ଖାଇକି ଆସିଲି ଟ୍ରେନରେ।
ନାଇଁ ଭଲ ଲାଗେ।
ହଉ